କଣ କରୁଛନ୍ତି?
ଇ ଶୋଇଥିଲି ଆଉ ଆପଣ?
ମୁଁ ଏ-ଏ-ଏ ମୁଁ ସେ ବସିଥିଲି ଆଉ।
ଉ-ଉ-ଉ ଆଉ ଖାଇ ସାଇଲେଣି?
ହଁ ଖାଇଛି। ଆପଣ?
କଣ ଖାଇଲେ? ହଁ ଖାଇଛି।
ମୁଁ ଖାଇଲି ଚକୁଳି ଆଉ ଚଟଣି। ଆପଣ?
ମୁଁ ରୁଟି କି ଚଟଣି।
ରୁଟି?
ହଁ।
ଆଚ୍ଛା। ତମକୁ ରୁଟି ଭଲ ଲାଗେ ନା ପରଟା ଭଲ ଲାଗେ?
ପରଟା।
ଓହୋ।
ହ କିନ୍ତୁ ଅବିକା ସବୁ ଇଚ୍ଛା କୁ ମାରିବାକୁ ପଡୁଛି।
ହୁଁ। ଆରେ ଏବେ ଇଚ୍ଛା ମାରିଲେ ଆଗକୁ ଇଚ୍ଛା ପୂରଣ ହବ।
ହଉ କହୁଛନ୍ତି ତ। ଆପଣ ତ ଜ୍ଞାନୀ ବାବା।
ଆପଣ ଆପଣ କୋଉଠି ମାନେ କୋଉଠୁ କହୁଛନ୍ତି?
ମୁୁଁ ଖଟ ଉପରେ ସୋଇ କହୁଛି।
ନା ନା ଆପଣ ଘର ଟା କୋଉଠି?
ଘର ଟା-ଆ-ଆ-ଆ ରୋଡ଼ ପାଖରେ।
ହୁଁ ହୁଁ।
ଆପଣଙ୍କର?
ଆମ ଘର-ଅ-ଅ-ଅ ବାଡି ଭିତରେ।
ବାଡ଼ି ଭିତରେ? ଆଚ୍ଛା ଆଉ ଆପଣଙ୍କୁ କଣ ସବୁ ଖାଇବା ଭଲ ଲାଗେ? ହଁ ଖାଏ। ଆଉ ଉଡେ ସବୁ ବାରେ ବୁଡେଇକି ଖାଏ।
ନା ନା ସୋମବାର ଖାଇବିନି।
ଆପଣ ଖାଆନ୍ତିନି ବୋଧେ?
ନା।
କଣ ପାଇଁ?
ଖାଏନି ଆଉ ଗୋଟେ ଅ ମାନେ ସୋମବାର ଖାଇବା କଥା ନୁହେଁ ନା କୁହନ୍ତି ସେଇଲାଗି।
ଖାଇବା କଥା ନୁହଁ ସପ୍ତାହ ଆଙ୍କେରେ କୋଉ ଦିନ ବି ଖାଇବା କଥା ନୁହଁ।
ସେଟା ତ ସତ କଥା ସେଟା ତ ସତ କଥା।
ଆ ପୁଣି ଖାଉଚ ମୁଳରୁ ଖାଆନ୍ତୁନି।
ମୂଳୁର ଆଇଁଷ ଖାଇବିନି?
ନା।
ମୁଁ ସେମିତି ରହିପାରିବିନି।
ହଁ
ମୁଁ ଭାବିଥିଲି ମଝିରେ ଛାଡିଦେବି ବୋଲି କିନ୍ତୁ ମୋ ଦେହ ମାନେ ଯୋଉ ଇଏଟା ଅ ମ ମୋ ବଡିରୁ ଯୋଉଟା ଯାଇଚି ତ ସେଇଟା ଚିକେନ, ମାଛ, ଅଣ୍ଡା ଖାଇଲେ ହିଁ ମୋର କ୍ରିଏଟ ହବ ନୂଆ ନୂଆ। ସବୁ ବୁଝିଲେ ବୁଝିଲେ? ଆଉ ମୁଁ ଯଦି ନନଭେଜ ନ ଖାଇବି ତାହେଲେ ମତେ ଭେଜ ର ପନିର ଫନିର ଟିକେ ଅଧିକ ଖାଇତେ ହବ ନା? ତ ମୁଁ ପନିର ହିଁ ଖାଏନି। ତ କେମିତି ହବ? ନା ମତେ ପନିର ଭଲ ଲାଗେ
ଆଉ ମସରୁମ୍?
ସେଇଟା ମୋ ଫେବରାଇଟ ମୋ ଜୀବନ। ସେଇଟା ଯଦି ହେଇଗଲା ମୋର ଆଉ କିଛି ବି ଦରକାର ନାହିଁ। ମସରୁମ୍ ପକୋଡା ମୋ ଫେବରାଇଟ୍ ଜାଣିଚ?
ଉଁ ହୁଁ ଜାଣିଚି।
କେମିତି?
କହୁଥିଲ।
ମୁଁ ତ କହିନି। ମୁଁ ତ ଆପଣଙ୍କ ସହିତ ଆଜି ପ୍ରଥମ ବାର୍ତ୍ତାଳାପ କରୁଚି। ଆପଣ କେମିତି ଜାଣିଲେ?
ସେଇ ପ୍ରଥମ ବାର୍ତ୍ତାଳାପରେ ମୁଁ ଜାଣିଲି।
ବାର୍ତ୍ତାଳାପ ରେ? ଆପଣଙ୍କ ଆଡେ ଯୋଉ କଣ ସେଟା
ବାରି ମସରୁମ ଟା ନା ଯୋଉ ଯୋଉ ବଟମ ଟା ଛତୁ ନା କଣ ଗୋଟେ?
ବ ମତେ ସ୍ କିଛି ସେମିତି କିଛି ନାହିଁ ମସରୁମ ମତେ ଭଲ ଲାଗେ ଚଳିବ।
କେମିତି ଖାଇବାକୁ ଭଲ ଲାଗେ ଝୋଳ ନା କଷା?
ମସରୁମ୍ ରେ ଯାହା ବି ତମେ ଭଜା ବି ଭାଜିକି ଦେଇଦେଲେ ବି ମୁଁ ଖାଇବି। ତରକାରୀ କରିଦେଲେ ବି ଖାଇବି ଆଉ ମସରୁମ ଯୋଉ ଗୋଟେ ଖଟା ଦେଇକି କରନ୍ତିନି? ସେଟା ବି ଦେଲେ ମତେ ମସରୁମ ହିଁ ପସନ୍ଦ ତମେ ମସରୁମ ରେ ଯାହା କର ଯାହା ବି କର।
ମସ ଗୋଟେ ପଟେ ମସରୁମ୍ ଗୋଟେ ପଟେ ଚିକେନ କୋଉଟା କୁ ଖାଇବ?
ଉଁ ମାନେ ମସରୁମ ଟା କଣ ହେଇଥିବ?
ଯାହା ହଉ ତମେ ବା କହିଲ ଯାହା ହେଲେ ବି ଖାଇଦବ।
ଚିକେନ ଚିକେନ ଚିକେନ ଦିଟାଙ୍କ ଖାଇଦେବି ଆଗେ ମସରୁମ ଖାଇଦେବି ତା ପରେ ଚିକେନ ଖାଇଦେବି।
ଗୋଟେ ଅପର୍ଚୁନିଟି ମିଳିବ ନା ଆଉ। ଅପର୍ଚୁନିଟି ଗୋଟେ ମିଳିବ ନା ଆଉ। ତମକୁ କଣ ସବୁ ଆଉ
ହଉ ତାହେଲେ ଚିକେନ୍।
ଚିକେନ। ତାହେଲେ ମସୃମଟା ଆଉ ଏନୁ କହୁଥିଲ ବହୁତ ଥେ
ନା ମସରୁମ ଟା ଭେଜରେ।
ଆଛା ମୁଁ ଭାବିଦେଲି ନନ୍ ଭେଜ ବୋଲି।
ରେ କଣ ପାଇଁ କଥା ହୋଉଛ? ତମ ଦେହ ଭଲ ନାହିଁ କି?
ନା ନା ଭଲ ଅଛି ନା। ମୁଁ ପାଟି କରିବି ମାନେ ସ୍ପିକର ଫିକର ଖଲିଛି।
ପଟାଅ ଦେଖିବା। ଟ୍ୟାଲେଣ୍ଟ ଦେଖାଅ ଯେତେ ପ୍ରକାର ଟ୍ୟାଲେଣ୍ଟ ଅଛି ଏଠି ବାହାର କରିପାରିବ।
ଏବେ ଏଇଠି ଟ୍ୟାଲେଣ୍ଟ ଦେଖେଇଲେ କିଛି ଲାଭ ନାହିଁ।
ଆଉ କୋଉଠି ଦେଖେଇବ?
ମଇଦାନରେ।
ମ କୋଉ ମଇଦାନଟା କୋ ହି ହିଁ ହି
ଆସିଲେ ଟାଇମ ଜାଣିିବ। ଟାଇମ ଆସିଲେ ଜାଣିଯିବ।
ନା ନା ନା ଏବେ ଟାଇମ ଆସିଯାଇଛି। ଆଗକୁ ମୁଁ ବଞ୍ଚିବି କି ମରିିବି ଠିକ ନାହିଁ। ମୁଁ ଟାଇମ ଆସିଲେ ଆଉ ଛେନାଗୁଡ ଥିବ।
ଏତେ ଆଉ ଭାବନି ବେଶୀ ଭାବି ଦୋଉଛ।
ଆଉ କଣ ଆଜି ଯିବନ କାଲି କୁ ନାହିଁ। ଯାହା ସେଥିପାଇଁ ମନ ଭିତରେ ଯାହା ଅଛି କହିଦିଅ। ସେ ଟ୍ୟାଲେଣ୍ଟ ବି କୋଉଠି ସୋ କରିବା କଥା, ଆଜି କରେଇ ଦିଅ ଆଗକୁ ରଖନି। ତମ ଆଡେ ବର୍ଷା ହଉଛି ନା?
ହଁ ବର୍ଷା ହୋଉଛି। ଆପଣଙ୍କ ଆଡେ?
ନାଇଁ ଆମ ଆଡେ ମେଘ ହୋଉଛି।
ଓହୋ ତମର ବଙ୍ଗୋପସାଗର ସାଇଟ ଟା ବୋଧେ।
କଣ କଣ?
ବଙ୍ଗୋପସାଗର ସାଇଟ୍ ଟା ବୋଧେ ତମପଟ ଟା।
ହଁ ନା ଆମର ଏଟା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ।
ଓହୋ ଆମକୁ ଟିକେ କେବେ ନିଅନ୍ତୁ ସିଆଡେ ବୁଲେଇବାକୁ। ହଁ ଟ୍ରେନ ଫେନ୍ ଯାଇଛି ନା ସେ ଭିତରୁକୁ?
ହଁ ହଁ ଆମର ଜାହାଜ ଆସେ।
ଜାହାଜ ଜାହାଜ ଟିକେ ଡର ଲାଗେ ତ।
କେବେ ବସିଛ ଡଙ୍ଗା କି ବୋଟ ହେରିକାରେ?
ହୁଁ ବସିଛି।
ବସିଛ ମୁଁ କେବେ ବି ବସିନି।
ଚିଲିକା ଯାଇଛ ଚିଲିକା? ଜାଣିନ ଜାଣିନଥିବ ତମେ କଣ ସେଇଟା।
ମୁଁ ଜାଣିଛି କିନ୍ତୁ ମୁଁ ଯାଇନି ଚିଲିକା।
ଓ ଜାଣିଚ।
ଜାଣିନି ନା, ମୁଁ କଣ କି ମୁଁ କଣ ଲଣ୍ଡନ ଫେରନ୍ତା ଝିଅ ନା କଣ? ମୁଁ ଚିଲିକା କୋଉଟା ଜାଣିନି।
ଆଣ୍ଡାମାନ ନିକୋବର୍ ଦୀପପୁଞ୍ଜ ରେ ରହୁଛ ବା।
ଡର ଲାଗେ?
ନା ଡର କଣ ଲାଗିବ।
ମା ମୁଁ କେବେ ବସିନି ନର୍ମାଲ ଯୋଉ ଅ ପାର୍କ ମାନେ ଯୋଉ ଇଏ ଆମର ବୋଟିଂ କରନ୍ତିନି
ହୁଁ।
ସେଟା ବି ମୁଁ କରିନି କେବେ, କେବେ ବି ମୁଁ ମାନେ ଗୋଟେ ଫ୍ଲଟ ହଉଥିବ ଗୋଟେ ଜି ହ ତାପରେ ମୁଁ କେବେ ବସ୍ ଠିଆ ବି ହେଇନି ବସି ବି ନାହିଁ।
ହୋଉ ଆସ କେବେ ଭୁବନେଶ୍ଵର ଆସ ନନ୍ଦନକାନନ ଯିବ। ନନ୍ଦନକାନନ ସେଇଥିରେ ଅଛି ବୋଟିଂ କରିବାକୁ।
ନା ନା ମୋର ବସିବାର ନାହିଁ। ନନ୍ଦନକାନନ ମୁଁ ଯୋଉ ଯାଇଥିଲି।
ପେଦେଲ ତମେ ମାରିବ ବୋଡରେ।
ନା ନା ମୋର ଦର କାର ନାଇଁ, ମୁଁ କୋଉଠି ବୁଡ଼ିକି ମରିଯାଇଥିମି ଏତେ ଦିନ କଷ୍ଟ କରିକି ପାଠ ପଢ଼ିଛି। ମରିଯିମି ଯଦି ସ
ସେଇ ତ ସେଇ, ସେଇଟା ତ ଭାବିକି ତମେ ଡରି ଯାଉଛ ଆଉ।
ହେସ୍ ମତେ ପାଣି କୁ ବହୁତ ଡର। ତମେ ସମୁଦ୍ରରେ କେବେ ବସିଛ ଡଙ୍ଗାରେ?
ନା ନା ସମୁଦ୍ରରେ କୁଆଡ଼େ ଆସିବ।
ଭାଇ।
ପା
ଚିଲିକାରେ କିନ୍ତୁ ମାନେ ପାଣି ଟା ବହୁତ ଗଭୀର ନା।
ହୁଁ ଏଇଠି ମତେ ଡର ଲାଗେ ଆଉ କୋଉଠି ଡର ଲାଗେନି ହୁଁ। ଚିଲିକା ମାତ୍ର ଗୋଟେ ଥର ଗୋଟେ ନା ଦି ଥର ଯାଇଛି। ମତେ ସେଇଟା ଡର ଲାଗେ ଭାରି ଡଙ୍ଗାରେ ବସିଲେ ପାଖରେ ପୁରା ପାଣି। ମାନେ ପୁରା ପାଖିରେ ଯାଉଥିବ। ନେବାଟା।
ଆଉ ମାନେ ପାଣ୍ଟା ପୁରା କଳା ନା।
ହଁ ହାତ ମାରୁଥିବୁ ଡର ଲାଗୁଥିବ।
ତା ଭିତରେ କୁମ୍ଭୀର ଅଛନ୍ତି।
ନାଇଁ ଡାଲଫିନ ଅଛି। କୁମ୍ଭିର ଅଛନ୍ତି ନାଇଁ ମୁଁ ଜାଣିନି ଥିବେ ମେବି।
ତୁମେ ଦେଖିନ କି?
ନା ନା ଆମ କିନ୍ତୁ ଏପଟ ଲାଇନରେ ନୁହେଁ କି ନରସିଂହପୁର ଯୋଉ। ସେଇଠି ଅଛି କୁମ୍ଭୀର ଆସିବ ଯଦି କେବେ ଦେଖିବ। ସପ୍ତଗୋସିଆ।
ଓହୋ ସାତକୋଶିଆ ଗଣ୍ଡ ଯେ ସେଇପଟେ।
ହୁଁ ହୁଁ।
ଯାଇଛ।
ଯାଇଛି କେତେବେଳେ କୁମ୍ଭୀର ଦେଖିନି।
କଣ ଦେଖିଥାନ୍ତ ନା କଣ?
ହୁଁ ଗୋଟେ ଫଟୋ ଉଠେଇଥାନ୍ତି।
ଫଟ।
ସେଲ୍ଫି। କଣ ଭାବୁଛ ମୋତେ ମୁଁ କଣ ଫଟୋ ଉଠେଇ ପାରିବିନି ନା କଣ। କୁମ୍ଭୀର ହାତରେ ଆମେପା ଭାଇ ଭାଇ ଭାଇ ଭାଇ ଉପର କାମ।
ହୁଁ ହୁଁ।
ହୁଁ।
ଏଠିକି ଆସିଛ ନା କେବେ କେଉଁଝର ପଟ ତାରିଣୀ ଯୋଉ ଗଡଚଣ୍ଡି ଗୁଣ୍ଡିଚା ଘାଇକି।
ସେପଟ ପଟେ ଲାଇନ ମୁଁ ଯାଇନି।
ଯାଇନ ସରି ଆସିନ ଆସିବ ନା ଆସିବ ନା।
ହୁଁ ଡାକିଲେ ସିନା କିିଏ ମତେ।
ଡକିଲି ବା ଆସ ଆସ ଆସ କାଲି ଆସ।
ହୁଁ ଖଲି କହିଦେଲେ ଯଦି ପଳାନ୍ତେ ମୁଁ ତ ଏଇନୁ ପଳେଇଥାନ୍ତି ବାହାରିକି।
ଆସୁନ।
ବର୍ଷା ହୋଉଚିବା।
ବର୍ଷା ହୋଉ ବୁଲିବା ପାଇଁ ହେଲେ ବର୍ଷା ଖରା ଶୀତ କିଛି ମାନନା ବର୍ଷା ରେ ହିଁ
କାର କାର କିଣିଲେ ଯିବି ଆଉ।
କଣ?
ଓଦା ହେଇଯିବି ତାର କିଣିଲେ ଯିବି ଆଉ ଓଦା ହେଇଯିବି।
ଓହୋ।
ତମ ସେପଟେ ପାହାଡ ଅଛି।
ଆମ ସେପଟେ
ତମେ ତମ ଘର ଗୋଟେ ପାହାଡ ଅଛି ଆଉ
ସେଗୁରା କଣ
ପାହାଡ଼।
ସେଗୁଡା କଣ ମୁଁ ଜାଣିନି।
ଏ କୁହ।
ନାଁ ସତରେ ଜାଣିନି ସେରା କଣ।
କୋହନ
ଆମ ଏପଟ ଆରେ ଆମ ଏପଟ ନଦୀ ଏରିଆ ନା। ସାର୍ ଆମ ଗାଁଟା ଅଛି। ତା ଚାରିପଟେ ନଦୀ ମହାନଦୀରେ ବୁଲି ଯାଇ ଯାଉଛନ୍ତି।
ଆଚ୍ଛା ଆଚ୍ଛା।
ଆଜ୍ଞା ପାାହାଡ କୋଉଠି ଆସିବ କୋହୁନ।
ଆମର ବି ନାଇଁ ନାହିଁ ମତେ ଲାଗୁଥିଲା ତମ ସେପଟେ ଥିବ ମେବି।
ଆଛା ଆଉ ଦିଦି ଗୋଟେ କଲ୍ ଆସିଛି ମୋର ତ। କଲ ଆ
କଣ?
କଲ୍ ଆସିଛି ଗୋଟେ କଲ୍ କରୁଛି ଆପଣଙ୍କୁ।
ହଉ।
ହଉ ସାର୍।